ଆଜ୍ଞା ଆଜ୍ଞା ଆଜ୍ଞା କେମିତି ଅଛନ୍ତି ବନ୍ଧୁ?
ଭଲ ଭଲ। ଆଉ ଆମ କଥାଟି ଆପଣଙ୍କୁ ଶ୍ରବଣ ହୋଉଛି?
ହଁ ହଁ ହଁ ପୁରା ସ୍ମୃତି ମଧ୍ୟୁର ଭାବେ ଆପଣଙ୍କ କଥା ଆମକୁ ଶ୍ରବଣିତ ହୋଉଛି।
ହ
ଆଉ କେମିତି କଣ ଆପଣ ମୁଁ ଶୁଣିଥିଲି ଯାଇଥିଲେ କୁଆଡେ କଣ ଭ୍ରମଣରେ କେମିତି କଣ ରହିଲା?
ହଁ ମୁଁ କି ଦୂର ଜାଗାକୁ ମୁଁ ଗୋଟେ ଯାଇଥିଲି ଗୋଟେ ଆଉ କାର୍ଯ୍ୟଟି ତ ସଫଳ ହେଲା ଭଳି ଲାଗୁଛି, ହୁଁ। ଦେଖାଯାଉ ସବୁ ଉପର ବାଲାଙ୍କ ହାତରେ ରହିଲା ମାରେ ହରି ରଖି କିଏ ରଖେ ମା ମାରେ କିଏ, ଦେଖାଯାଉ।
ହେଇଯାଉ ହେଇଯାଉ ମା ଦକ୍ଷିଣ କାଳୀଙ୍କ ଆଶୀର୍ବାଦ। ରୁ କାମଟି ସଫଳ ହେଇଯାଉ ନିହାତି ଭାବରେ। ଆମେ ସମସ୍ତେ ବି ଚାହୁଁଚୁ ଆମର ସମସ୍ତ ବନ୍ଧୁ ଗୋଷ୍ଠୀ ଯେତିକି ଜଣେ ସମସ୍ତେ ଅଛନ୍ତି ଆମ୍ଭେ ସମସ୍ତଙ୍କୁ ମଧ୍ୟ ଚାହୁଁଚୁ ଏଇ ସେଇ ସମାନ ଜିନିଷ।
ବହୁତ ବହୁତ ଧନ୍ୟବାଦ।
ଆପ କଣ କୁଆଡେ କୁଆଡେ ବୁଲିଲେ ସେ ଦଳ।
ନାଇଁ ଦୁ ଗ୍ରସ୍ତ କଲେ ମଧ୍ୟ ଦୂରଗ୍ରସ୍ତ କଲେ। ନାଇଁ ମେଟ୍ରୋ ତ ମୁଁ ପୂର୍ବ ଥର ବସି ଯାଇଥିଲି ପୂର୍ବ ଥର ଟା
ହଁ ହଁ ହଁ ଆଉ ସେ ଯୋ ଭୂମି ଭୂମି ତଳେ ଯୋଉ ଟ୍ରେ ରେଳଟି ଗତି କରେ ସେଇ ରେଳରେ ବସିଲେ କି ନାଇଁ।
ନାଇଁ ସେଇଟା ଡ ବି ମୁଁ ପହଞ୍ଚି ପାରୁନି। ବ୍ୟସ୍ତତା ସମୟ ଭିତରେ କିନ୍ତୁ ଗୋଟିଏ ଅ
ଏଥର ଯଦି ଦଶହରାରେ ଯଦି ସୁଯୋଗ ମିଳିଲା ସମସ୍ତଙ୍କର ଯଦି ସବୁ କିିଛି ଠିକ୍ ଥିବ, ତାହେଲେ ଯିବା ଦୁଇଦିନ ର ଗୋଟେ ଯାତ୍ରା କରିବା, କଣ କହୁଛନ୍ତି?
ନିହାତି ନିହାତି ଭାବେ ମୁଁ ବି
ନିହାତି ଭାବେ ଟଙ୍କା ଦୁଇ ହଜାର ହିଁ ରଖିବା, ବେଶୀ ରଖିବାନି।
କରନ୍ତୁ।
ହଁ ଆହୁରି କମ ହେଇପାରିଲେ ବହୁତ ଭଲ କଥା, ହଁ ଯଦି ଦୁଇଶ ଟଙ୍କାରେ ବି ଯାଇ କିି ଆସପାରିବା ଆହୁରି ଭଲ ହବ।
ନିହାତି ଭାବେ ଭଲ ଲାଗିବ ନା ନାଇଁ। ଆପଣ ଗୋଟେ ଯୋଗ୍ୟ ପ୍ଲାଟଫର୍ମ ଦେଇଚନ୍ତି, ଯାହା ଦ୍ଵାରା କି ଜିନିଷଟି ସମ୍ଭବ ହେଲା ଭଳି ଲାଗୁ ଚି ଯା ଖାଲି ସମସ୍ତଙ୍କ ପରିସ୍ଥିତି ଆଉ ଠିକ ରହିବା ଦରକାର ଯ ଦ୍ଵାରା କି ଆମେ ସମସ୍ତେ ଏକତ୍ରିତ ହେଇପାରିବା ଏବଂ ଗୋଟେ
ମା ଜଗଦମ୍ୱାଙ୍କ କୃପାରୁ ଯଦି ହବ ଆମର ସେ ବନ୍ଧୁ ଜଣେ ବି କହୁଥିଲେ କି ଛି ବି ଟଙ୍କା ଧରିବାନି ଯିବା ଜଗନ୍ନାଥଙ୍କୁ ଦର୍ଶନ କରିକି ଆସିବା ଦେଖିବା ରଥଯାତ୍ରାରେ ଆମେ ପାରୁଛେ ନା ନାହିଁ। ହେଲା ଶସ୍ତାରେ ଯିବା ଶସ୍ତାରେ ଆସିବା। ମଠରେ ରହିବା, ଶସ୍ତାରେ ଖାଇବା, ମାଗଣା ଖାଇବା।
ଖାଇବା ମୁଁ ଏ ବହୁତ ଭଲ ଅଁ କଥାଟି କହିଲେ ମତେ ଯଦି ମୁଁ ବହୁତ ଖୁସି ଅନୁଭବ କରିବି ଆପଣ ଯଦି ନିହାତି ନିହାତି ଆପଣ ଯଦି ଗୋଟେ ଦିନ ପାଇଁ ମ ତେ ଆପଣଙ୍କ ଗଣ ଗଣରେ ଯଦି ସାମିଲ କରୁଛନ୍ତି
ନାଇଁ ନାଇଁ ଆପ ଆମ ଗଣ ଆପ ଆପଣଙ୍କ ବିନା ସ-ଅ-ର ସର୍ବଦା ଅଧ ଧୁରା ହେଇକି ରହିଛି। କେମିତି କଥା କହୁଛନ୍ତି ଆପଣ କାଲି ମଧ୍ୟ ଆମର ଜଣେ ଆଉ ଜଣେ ବନ୍ଧୁ ଆସିକି ପହଞ୍ଚୁଛନ୍ତି ଅତି ପ୍ରିୟର ଆମର ବନ୍ଧୁ।
ତାଙ୍କୁ ତ ପ୍ରିୟର ବନ୍ଧୁ କହିଲେ ଅଚୁତ ହବ, ଅତି ପ୍ରିୟର ବନ୍ଧୁ କହିଲେ
ହଁ ହଁ ହଁ ନିହାତି ନିହାତି ନିହାତି ଭାବରେ ଦୀର୍ ର୍ଘ ଦିନର ମିଆଦି ପରେ ସେ ନିଜର ଛୁଟି ଦିନକୁ ସମାପ୍ତ କରି ସେ ଫେରୁଛନ୍ତି। ରଜ ସଂକ୍ରାନ୍ତିରୁ ସେ ଯାଇଥିଲେ ଯେ, ଆ ଆଜିଯାଏ ବୋଲି ତାଙ୍କର ଛୁଟି ଦିନ ଚାଲିଥିଲା, ମତେ ମୁଁ ତ ଭାବୁଥିଲି ଦଶହରା ଯାଏ ସିଏ ରହିଯିବେ କିନ୍ତୁ ଭଗବାନଙ୍କ କୃପାରୁ ସିଏ ପୁଣି ଥରେ ଫେରିଆସୁ ଆସୁଚନ୍ତି ଅତି ଖୁସିର କଥା। କାରଣ ଆମ ଅଫିସରେ ମଧ୍ୟ ସମସ୍ତେ ଦଶ ରୁ ବାର ଜଣ ନିହାତି ଭାବେ ମତେ ପଚାରୁଚନ୍ତି ସବୁ ନ ଯେ ସାର କେବେ ଆସିବ ସାର କେବେ ଆସିବେ ବୋଲି
ତାହେଲେ ତାଙ୍କ ନାମଟି ଆପଣଙ୍କ ଅଫିସ ରେ ବହୁତ ଚ
ହଁ ହଁ ନିହାତି ଭାବେ ସେ ଗୋଟେ ଚର୍ଚିତ ଚେହେରା କେବଳ ମାନେ ଆମର ବ ଅଫିସ ରେ ନୁହଁ ସମଗ୍ର ଫୁଲବାଣୀରେ ମଧ୍ୟ ସେ ଗୋଟେ ଚର୍ଚିତ ଚେହେରା। ବିଭିନ୍ନ ପ୍ରକାର ଅଫିସରୁୁ ମଧ୍ୟ ଲୋକ ଲୋକମାନେ ଆସୁଚନ୍ତି ତାଙ୍କୁ ଖୋଜି ଅନ୍ୱେଷଣରେ
ଯା ହଉ ଶୁଣି ବହୁତ ଖୁସି ଲାଗିଲା ଆପଣ ଆମ ବନ୍ଧୁଙ୍କ ବିଷୟରେ ଏତେ ଭଲ କଥା ହ କହିଥିବାରୁ
ହଁ ନିହାତି ଆଉ ଗଙ୍ଗା ନଦୀରେ ଗାଧୋଇଲେ କି ନାଇଁ ଆପଣ?
ନାଇଁ ଗଙ୍ଗା ନଦୀରେ ତ ଦର୍ଶନ ବି କରିହେଇନି ଏଥର।
ଆରେ କି କଥା ଆପଣ ସେଇ ଯୋଉ ରେଳରୁ ର ଓହ୍ଲେଇଲେ ସେଇଠି ଗଙ୍ଗା ନଦୀ ଆଉ କଣ ସେଇ ଯୋଉ ହୁଗୁଳି ନଦୀ ନଥିଲା କି ସିଏ ହିଁ ଗଙ୍ଗା ନଦୀ।
ନାଇଁ ଏଇଥର ଗନ୍ ଗଙ୍ଗା ନଦୀ ଆମର ରେଳ ବିଭାଗ ପକ୍ଷରୁ ହୋଇ ପାରି ନଥିଲା ଆମେ ଯାତ୍ରୀବାହ ବସ୍ ଦ୍ଵାରା ଆମେ ଗମନ କରୁୁଥିଲୁ। ଏ ଯୋଉ ଦ୍ଵାରା କି ଆମକୁ ସେଠି ରହି ଯିବାର ଆଉ ସମୟ ହିଁ ମିଳିନଥିଲା। ଆମେ ସେଇ ହୁଗୁଳି ନଦୀର ଉପର ସ୍ଥଳରେ ହିଁ ଆମେ ଆରମ୍ଭରୁ ପଳେଇଥିଲୁ।
ଆଚ୍ଛା ଆଚ୍ଛା ଆଚ୍ଛା ହୁଗଳି ଉପର ଭାଗରେ ଆପଣ ଯାତ୍ରା ଗଲେ ନାଇଁ ଠିକ୍ ଅଛି ଠିକ୍ ଅଛି ହଁ। ଆଉ କଣ ସେ ଯୋଉ ଇକୋ ପାର୍ଟି ଟି ଥିଲା ଆପଣ ସେଠି ଟିକେ ଯାଇ ପାରିଲେନି ବୋଧେ ଇକୋ ପାର୍କ ମାନେ ଆପଣ ବିଶ୍ଵାସ କରିବେନି ତାହାର ମାନେ କଣ କହିବି ମାତ୍ର ତିରିଶ ଟଙ୍କା ତାର ମାନେ ଫିସ୍ ନେଉଚନ୍ତି କିନ୍ତୁ ମାନେ ତିନି ହଜାର ଟଙ୍କାର ଆପଣ ସେଠି ଆନନ୍ଦ ନେଇପାରିବେ ମତେ ଲାଗେ। ଏତେ ବଢିଆ ଲାଗେ ସେଇ ପାର୍କ ଆମର ସେ ଏଇ ଯୋଉ ଆମର ଦୁନିଆର ଯୋଉ ସ ପ୍ତମ ଆଶ୍ଚର୍ଯ୍ୟ ନାଇଁ କି ସାତଟି ଆଶ୍ଚର୍ଯ୍ୟ ସେଇଠି ସେଇଠି ଅଛି ସେଗୁଡା ମାନେ ଛୋଟ ଛୋଟ କରିକି ସେଠି ରଖିଚନ୍ତି।
ନିହାତି ଭାବେ ମୁଁ ଯେତେବେଳେ ଦ୍ଵିତୀୟ ଥର ବା ଆଗାମୀ ଥର ମୁଁ ଯାଏ ଅ ଭ୍ରମଣରେ ମୁଁ ନିହାତି ଭାବେ ସେଇ ସ୍ଥାନକୁ ଯିବା ପାଇଁ ଇଚ୍ଛୁକ ମନେ କରିବୁ।
ନିହାତି ନତ ସେତ ଆମେ ଏଇ ଯୋଉ ଆମର ଦଶହରା ସମୟରେ ଯଦି ଯିବା ହଁ ହଁ କୁହନ୍ତୁ କୁହନ୍ତୁ।
ଏଇ ପରିପ୍ରେକ୍ଷୀରେ ମୁଁ ଆଉ ଗୋଟେ ଉ ସ୍ଥାନ ବି ଯାଇଥିଲି ଆମର ରବୀନ୍ଦ୍ର ସରୋବର।
ଆଚ୍ଛା ଆଚ୍ଛା ଆଛା ଆରେ ବାପରେ ବାପ। ଚମତ୍କାର ଜାଗା ସେଏ ଗୋଟେ ମୁଁ ଯାଇନି କେବେ କିନ୍ତୁ ଏଇ ଯୋଉ ଆମର, ହଁ ଏଇ ଯୋଉ ଇଏରେ ଦେଖିଥିଲି, ଫଟୋ ଚିତ୍ରରେ ଦେଖିଥିଲି।
ନାଇଁ ଆପଣ ବି ଯାଆନ୍ତୁ, ଆଉ ସ୍ଥାନଟି ଆପଣଙ୍କୁ ମୁଁ ଭାବୁଚି ଆପଣ ଯେତେବେଳେ ସନ୍ଧ୍ୟା ସମୟରେ ଯିବେ, ଆପଣ ଯେଇ ସେଇ ଅ କୂଳରେ ବସିବେ, ସେଇଠାକାର ପବନ ସେଠାକାର ପରିବେଶ ଆପଣଙ୍କୁ ନିହାତି ଭାବେ ମନ ମନ ଲଗେଇବ, ଏବଂ ଭଲ ଭାବ ଲାଗିବ, କେତେ ମାନେ ବହୁତ୍ ଜଲଦି ଗୋଟେ ଏକ ଘଣ୍ଟା ବା ଦେଢ ଘଣ୍ଟା ସମୟ ଚାଲି ଯାଇଥିଲା। ଅ ମାନେ କିଛି ବି ଜଣା ପଡୁନଥିଲା। ତ ବହୁତ୍ ଖୁସି ଲାଗିଥିଲା, ସେଇ ଗୋଟିଏ ସ୍ଥାନରେ ପହଞ୍ଚି ପାରଥିଲି ତ ଗୋଟେ ସ୍ଥାନରେ ବି ମନମୁ୍ଗ୍ଧ ଆମେ ହେଇଯାଇଥିଲୁ।
ଆଚ୍ଛା ଆଚ୍ଛା। ବହୁତ୍ ନିହା ନି - ନିଶ୍ଚିନ୍ତ ଭାବେ ବହୁତ ଭଲ ଲାଗିଥିବ, ମୁଁ ଆଶା କରୁଚି। ହଁ ଆଉ କଣ ଲୋକମାନେ କେମିତି କଣ ଲାଗିଲେ ଖାଦ୍ୟ ପେୟ କେମତି କଣ ଲାଗିଲା ଟିକେ ମାନେ ସ ସମିକ୍ ଧାରଣା ଟିକେ ଟିକଏ ଦିଅନ୍ତୁ, କଣ ମାନେ ଆପଣ ଆ ମାନେ ନିଜେ ସମୟ ଅତିବାହିତ କରିଛନ୍ତି ଏତେ ସମୟ ତ କଣ କହିବେ ମାନେ କେମିତି କଣ ଖାଦ୍ୟ ମିଳେ କଣ ମିଳେନି ‌ଟିକେ କୁହନ୍ତୁ।
ଦେଖିବାକୁ ଗଲେ ମତେ ଯାହା ଅନୁଭବ ହେଲା କି ଆମ ରାଜ୍ୟ ଏବଂ ପଡ଼ୋଶୀ ରାଜ୍ୟ ଭିତରେ ବହୁତ୍ ହିଁ ଫରକ ଅଛି। ଆଁ ଯେମିତି ଦେଖନ୍ତୁ ଖାଇବା ତ ଯେମିତି ଆମର ଏଠି ଖାଇବା ସୁବିଧା ବା ଯେତେ କମ୍ ପଇସା ଖର୍ଚ୍ଚ ହେଲେ ସେଠି ତାର ତିନି ଗୁଣ ହୋଇଯାଏ। ଆପଣ ଦେଖନ୍ତୁ ଯେମିତି ଆପଣ ଏଠି ଆମ ରାଜ୍ୟରେ ଗୋଟେ ସିଙ୍ଗଡ଼ା ଟେ ଖାଇବେ‌ ଆପଣ ପାଞ୍ଚ ଦେବେ କିନ୍ତୁ ଆପଣ ସେଠି ସିଙ୍ଗଡ଼ା ଟେ ଖାଇବେ ତାର ମୂଲ୍ୟ ପନ୍ଦର ଟଙ୍କା।
ଆରେ ବାପ୍ ରେ। ସେବି ମାନେ ଏତେ ବି ସ୍ଵାଦିଷ୍ଟ ନଥିବ ନାଇଁ ନିଶ୍ଚିନ୍ତ ଭାବେ ଆମ ଓଡ଼ିଶାର ଖାଦ୍ୟ ସହିତ ଅନ୍ୟାନ୍ୟ ମାନେ ଜଗନ୍ନାଥଙ୍କ ଧାମରେ ଆମେ ଯେହେତୁ ରହୁଚୁ ନିଶ୍ଚିନ୍ତ ଭାବରେ ଏଇ ଖାଦ୍ୟର ମାନେ ଅତୁ ଅତୁ ଅତୁଳ ମାନେ ତୁଳନା ହିିଁ ନାହିଁ ଆଜ୍ଞା।
ସେଇ ସେଇ ସେମିତି ରହିଥିଲା ଆଉ ଯେକୌଣସି ଜିନିଷ ବି ଆପଣ ଦେଖନ୍ତୁ ନାଁ ଆପଣ ଆମ ରାଜ୍ୟ ଅପେକ୍ଷା ସେଇ ରାଜ୍ୟରେ ମତେ ସବୁ ଜିନିଷରେ ଦୁଇ ରୁ ତିନି ଗୁଣ ଅଧିକ ଲାଗିଲା। କିନ୍ତୁ ଆଉ ଗୋଟେ କ୍ଷେତ୍ରରେ ମତେ ଜିନିଷ କମ୍ ଲାଗିଲା ନା କଣ ନାଁ ଯୋଉ ଦୈନିକ ମଜୁରୀ ରହୁଛି। ବା ସେଠିକାର ପରିଶ୍ରମ କରନ୍ତି‌ ଦୈନିକ ମଜୁୁରୀ ହଉ ବା ଲୋକ ପରିଶ୍ରମ କରିବାକୁ ଯାନ୍ତି। ସେମାନଙ୍କର ସମୟ ବ୍ୟବଧାନ ବାର ଘଣ୍ଟା ରହିଥାଏ। ବାରଘଣ୍ଟା ପରିଶ୍ରମରେ ତାଙ୍କର ଦୈନିକ ସେଇ ଚାରିଶହ ରୁ ଛଅଶହ ଭିତରେ ଦରମା ରହିଥାଏ। ଯୋଉଟା କି ମତେ ବହୁତ୍ ଟିକେ ମନକୁ ଖରାପ ଲାଗିଥିଲା।
ତ ଆପଣଙ୍କ ମତରେ କଣ କେମିତି ରହିବା ଦରକାର ତାହେଲେ।
ନିହାତି ଭାବେ ଆମ ଓଡ଼ିଶାର ଦେଖନ୍ତୁ ବହୁତ୍ ଭଲ ଅଛି ସେ ମିନିମମ୍ ଗୋଟେ ଓ୍ବେଜେସ୍ ମାନେ ଦରମା ରହୁଛି ଗୋଟେ ଅ ଦିନ ମଜୁ ଏଠି ରହୁଛି ଗୋଟେ ପରିଶ୍ରମ କୁ ଯାଉଛନ୍ତି ଯୋଉମାନେ କୁଲି ମଜୁରୀ ସେଠି ବା ସିକ୍ୟୁରିଟି ଗାର୍ଡ ହଉ ବା ଯାହା ବି ହଉ ଆଉ କଣ ପ୍ରଥମ କଥା ହେଲା ସେମାନଙ୍କ ଆଁ ସମୟ ସୀମା ଆଠ ଘଣ୍ଟା ରହୁଛି ସେଠି କିନ୍ତୁ କଣ ନା ବାର ଘଣ୍ଟା ରହୁଛି।
ଆଚ୍ଛା ଆଚ୍ଛା ତ ଏଇ ଯୋଉ ବାର ଘଣ୍ଟା ସେମାନଙ୍କର ଦିନ ମଜୁରୀ ରହୁଛି ଆପଣଙ୍କୁ କଣ ଲାଗୁଛି ମାନେ ଏଇ ଯୋଉ ଆମର ଶ୍ରମିକ ମାନେ ନିଜ ମନରୁ ସେତିକି କରୁଛନ୍ତି ନା ସେ ଯୋଉ ଆମର ଯେ ରହିଛନ୍ତି ଜମିଦାର ମାନେ କିମ୍ବା ଏମାନେ ଯଉମାନେ କାମ କରୁଛନ୍ତି ଜମିଦାର ତ ନାହାନ୍ତି ଯୋଉମାନେ କାମ କରଉଛନ୍ତି ସେମାନେ ସେଇଟା ରଖି ଦେଇଛନ୍ତି ନା ଏଇମାନଙ୍କ ମନରୁ ଚାଲିଛି ନା ସେଇଠିକାର ନିୟମ ହିଁ ସେମିତି। ରହିଯାଇଛି।
ମୁଁଁ ଯେ ସେଠିକାର ପ୍ରଥା ହିଁ ସେମିତି ଚାଲି ଆସିଛି।
ଆଚ୍ଛା ଆଚ୍ଛା ଆଚ୍ଛା ମାନେ ଆମର ମତେ ଲାଗୁଛି ବ୍ରି ଟିଶ୍ ଅମଳ ରୁ ହିଁ ଏଇ ଜିନିଷ ଟି ରହିଆସିଛି।
ହଁ ବୋଧହୁଏ ସେହି ଜିନଷ ହିଁ।
ହଁ ହଁ ନିହାତି ଭାବରେ କାରଣ ଆମର ବ୍ରିଟିଶ ମା ହିଁ ପ୍ରଥମେ ସେହି ଅଞ୍ଚଳକୁ ଆସି ଆସି ଥିଲେ ନା ତ ତାଙ୍କେ ପ୍ରଥମେ ସେଇ ଜାଗା ଟିକୁ ନିଜ ଅକ୍ତିଆରକୁ ନେଇ ଯାଇଥିଲେ। ତ ସେଇ ନିୟମସ ସବୁ ଯୋଉ ନିୟମ କାନୁନ ଯୋଉ ବିଭିନ୍ନ ପ୍ରକାର ଅଛି ସେଇମାନେ ହିଁ ଲାଗୁ କରିଦେଇଥିଲେ ସେଇ ଆଜି ଯାଇଁ ବୋଲି ଚଳି ଆସିଛି ନିଶ୍ଚିନ୍ତ ଭାବେ ସେଇ ଜିନିଷ ମାନେ କମିବା କଥା ନିହାତି ଭାବେ ସେଇ ଜିନିଷକୁ କୁ କମାଯିବ ବା କଥା ଧ୍ୟାନ ଦେବା କଥା। ଠିକ କହିଛନ୍ତି ଆପଣ ଗୋଟେ ମାନେ ନିହାତି ଭାବେ ଗୋଟେ ମଧୁର କଥା ଟିକେ କହିଛନ୍ତି। ମନୋମୁଗ୍ଧକର ଗୋଟେ ସମ୍ବାଦ ଆମକୁ ଜଣେଇଛନ୍ତି।
ନାଇଁ ମତେ ଅନୁଭବ ହେଲା ସେଇ ଜିନିଷ ଟା ସେଠି ଆ ମାନେ ଚେଞ୍ଜ ଚେଞ୍ଜ ହବା ଦରକାର ପରିବର୍ତ୍ତନଶୀଳ ହବା ଦରକାର। ଯା ଦ୍ୱାରା କି କଣ ମନ ପଢିବ। ସେଠାକାର ଲୋକ କଣ କରନ୍ତି ନା ବାହାରେ ରାଜ୍ୟକୁ ପରିଶ୍ରମ ହବା କୁଲି ମଜୁରି ଖଟିବାକୁ ସବୁ ପଳେଇ ଆସିଥାନ୍ତି। ନିଜ ଘର ଦ୍ୱାରା ଫ ଫ୍ୟାମିିଲି ଶବୁ ଛାଡି
ଠିକ ଠିକ ଠିକ ଆଜ୍ଞା ଠିକ କହିଛନ୍ତି। ଠିକ ଅଛି ମୁଁ ଚ୍ଛା ଆଁ ଆଶା କରୁଛି ଆପଣ ପୁଣି ଥରେ ରାଜଧାନୀକୁ ଗମନ କରିବାର ସୌଭାଗ୍ୟ ଅର୍ଜନ କରନ୍ତୁ। ଆଉ ମାଙ୍କ ଆଶୀର୍ବାଦରୁ ଜିନିଷଟି କେମିତି ସଫଳ ହୋଇଯାଉ। ମୁଁ ଏହା ହିଁ ଆଶା କରିବି ହୁଁ। ପରିଶ୍ରମ ତ ବହୁତ ଲାଗିଛି ଏହା ପଛରେ ବର୍ଷ ବର୍ଷର ପରିଶ୍ରମ ବର୍ଷ ବର୍ଷର ମାନେ ମାନସିକ ଚାପର ବଶବର୍ତ୍ତୀ ହୋଇ ଏ ପିଲାମାନେ କାମ କରୁଛନ୍ତି ପଢୁଛନ୍ତି ପାଠ ତ ନିହାତି ଭାବେ ଆଗକୁ ସଫଳ ପାଆନ୍ତୁ ଏହା ହିଁ ଆଶା ରହିବ।
ସେ ବହୁତ ବହୁତ ଧନ୍ୟବାଦ। ସେଇ ସୁଖ ଖୁସି ଓ ଆନନ୍ଦମୟ କଥାଟି କହିଥିବାରୁ
ଆରେ ନିଆ ଆରେ ଏମିତି କୁହନ୍ତୁନି ଏମିତି କୁହନ୍ତୁ ଆମେ ତ ଆପଣଙ୍କ ସର୍ବଦା ଶୁଭଚିନ୍ତକ ଆପଣ ସିନା ଆମକୁ ଭୁଲି ଯାଉଛନ୍ତି। ଆମେ ସର୍ବଦା ଆପଣଙ୍କ ତାଙ୍କ ପାଖରେ ଅଛୁ।
ଧନ୍ୟବାଦ। ଠିକ ଅଛି ଆପଣଙ୍କ ସହିତ କଥା ହେଇ ମୁଁ ବହୁତ ଖୁସି ଅନୁଭବ କଲି। ନିହାତି ଭାବେ ମୁଁ ଆପଣଙ୍କ ସହିତ କଥା ହେବା ପାଇଁ ଚେଷ୍ଟା କରିି
ଠିକ ଅଛି ଠିକ ଅଛି।
ରହିଲି?
ହଉ ରଖିବା ତାହଲେ ଆଜ୍ଞା ଆଜ୍ଞା ଶୁଭ ରାତ୍ରୀ ବନ୍ଦୁ ହଁ ଶୁଭରାତ୍ରୀ।